ହେଲୋ।
ହଁ କଣ କରୁଚ?
ହଁ ଏଇ ବସଚି ଆଉ ଚା କରିବାକୁ ଯା ହେଲି ହଁ ଚା ପିଇଲେଣି ଏଇ କରିଦେଇଚନ୍ତି ତ ମୁଁ ଆସିକି ବସିଲି ଟିକେ ଆଉ।
ଅଁ ହଁ ଆଉ ହଁ ଆମର ଚା ପିଇ ସାଇଲୁଣି ଚା ପିଠା ଏମତି ଖାଇଦେଇଚୁ ଆଉ ଏଇନା ରୋଷେଇ ଆରମ୍ଭ କରିନୁ ଆଉ ଭାତ ଆଉ ବସିବ ଆଉ କଣ କରିବା ଆଉ ଆଜି ତମର ଆଜି ଆଜି ତମର ସବୁ କଣ କଣ ଆଇଟମ୍ ହେଇଥିଲା?
ଆମର କଣ ଚିକେନ ହେଇଥିଲା ଆଉ ସାଧା ସୋରିଷ ମସଲା ଆଳୁ ତରକାରୀ ଡାଲି ଅଟା ଫ୍ରାଏ କରିକି ଖାଇଥିଲ ହୋଉଥୂଲା ଆଉ ଆ ଆମର ଏଇ ଚିକେନ ହେରିକା ହେଲେ ଆଉ କିଛି ହୁଏନି ତା ସହିତ। ଚିକେନ ଟିକେ ସାଲାଡ ଫାଲାଡ ହେଲେ ଖାଇଦେବେ ଏମତି ସାଧା ହେଲେ ଟିକେ ଅଧିକ କଣ ହୁଏ ଆଉ।
ଅହଁ ମାନେ ଆଳୁର କଣ କରିଥିଲ ସେଟା କହିଲ।
ଆଳୁ ସୋରିଷ ମସଲା ଦେଇକି ଆମ୍ବୁଲ ପକେଇକି କରନ୍ତିନି ଯୋଉ ଉ ଟିକେ ଖଟା ଖଟା ଲାଗୁଥିବ ବଢିଆ ଲାଗେ ଗରମ ଗରମ ଆମେ ପୁରା ଖାଇଦେଲୁ ଆଜି ଭଲସେ।
ଅହଁ ସେଟା କେମତି କଣ କରନ୍ତି?
ଏଇସ୍ ଉଁ ଆଳୁ ସିଜେଇକି ରଖିଥିଲୁ ସିଝା ଆଳୁକୁ ଚୋପା ଛଡେଇ କଟା ହେଇକି ରହିଲା ସୋରିଷ, ଅଦା, ଜିରା, ରସୁଣ ପିଆଜ ବିଲାତି ସବୁ ମିଶେଇକି ବାଟି ଦିଏ ମୁଁ ନହେଲେ ପିଆଜଟାକୁ ଟିକେ ପିଆ ବିଲାତିଟାକୁ ଫ୍ରାଏ କଲା ବେଳେ ପକାଏ ବା କେବେ ବି ବାଟିଦିଏ।
ଅହଁ ମାନେ ଗ୍ରାଇଣ୍ଡିଙ୍ଗ କରିଦିଅ?
ହୁଁ।
ଅହଁ।
ସବୁ ବଟା ମସଲା ପିଆଜ ଟିକେ ସେ ପିଆଜ ଦେଇକି ତାକୁ ଅଲଗା ହାଲକା କଷିକି ଆଳୁ ପକେଇକି ଏମିତି ଫୁ ଦେଇ ଦେଉ। ଆମ୍ବୁଲ ଟିକେ ଇଏ ହେଲାବେଳକୁ ପଡିଚି। ଏମତି ତ କରୁ ବିଲାତି ଯଦି ଆଉ ଟିକେ କାହାର ଅଧିକ ଖାଇବାର ଥାଏ ଟିକେ ବଡ ବଡ ପିସ୍ କରିକି ବିଲାତି ବି ପକାଏ ଫୁଟିଲେ ନହେଲେ ତେଲରେ ପକେଇ ଆଁ ଯେମତି ହି ଯେମିତି ହି ଯେତେବେଳେ କରିଥିଲି ଇଚ୍ଛା ହୁଏ ସେମତି କରିଦୋଉ ଆଉ। ଆମ୍ବୁଲ ଦି ଚାରିଟା ପୁରା ପକେଇ ଦୋଉ ଟିକେ ଖଟା ଖଟା ଲାଗିବ।
ଅହଁ ଖଟା ଲାଗିନେ ଟିକେ ଟେଷ୍ଟ ଆସେ।
ହଁ ଭଲଲାଗେ ଖାଇବା ପାଇଁ ନା। ଇଏ ହରଡ଼ ଡାଲି ହେଇଥିଲା ଛୁଆ କିନ୍ତୁ ସେଇଆ ଲଗେଇ ଖାଇଦେଲେ ଶାଗ ଭଜା ହେଇଥିଲା। ଡଙ୍କ ଯୋଉ ବୋଇତାଳୁ ଡଙ୍କ ଫଙ୍କ ସବୁ ମିଶେଇକି ସଜନା ଶାଗ ସବୁ ମିଶେଇକିନା।
ତାକୁ କଣ ରାଇ ନା ଭଜା କରିଥିଲ।
ଖାଲି ସେମତି ଭାଜି ଦେଇଥିଲେ ଏଇ ଶାଶୁ ଟିକେ ନହେଲେ ନିସ୍ ଖପର ସେ ଟିକେ ସେୟାକୁ ତାଙ୍କ ପାଇଁ ଧରିକି ଚିନି ପକେଇକି ଏମତି ଆଉ। ଖାଇବା ପିଇବା ତୁମେ କଣ ଭ କର ହୁଁ?
ଆମର ତ ଏଠି ଚିକେନ ହୁଏ ମା ଆଛ ମେ ମୁଁ ଚିକେନଟା ଟିକେ ଭଲକି କରେ। ଆଉ ମାଛ ଟା ଏତେ ଭଲ ହୁଏନିୁ। ଚିକେନ୍ ଟା ଭଲ କରେ ତମେ ଶିଖିଚ ନା ଚିକେନ୍।
ମୁଁ ଆଇଁଷ କିଛି କରେନି ମୁଁତେ ଖାଏନା ବୋଲି କିଛି ନା କରନ୍ତି କେମିତି କରନ୍ତି ଘର ଲୋକ। ଚିକେନ୍। କେବେ କରେ କରିନି କେବେ କେମିତି କରିଛି ଥରେ ଦିଥର କରିଥିବି ସେ କରିପାରେ ନା ମାନେ ଆଶିଶ୍ ସ୍ମେଲ୍ ରେ ଖାଏନି ନା ଛୁଆ ଦିନୁ ଜିନିଷା କରିବାକୁ ଟିକେ ହେଇଲା କି ମୁଁ କରେନି ଆଉ ମାଛ ତରକାରୀ ଟା ଭଲସେ କରେ ବହୁତ୍ ଥର କରିଛି କିନ୍ତୁ ଚିକେନ୍ ବହୁତ କମ୍ କରିଛି।
ମାନେ ମାଛ ଟା କଣ ମାନେ କଞ୍ଚା ମାଛ ନା ଏମିତି ଛଙ୍କା ହେଇକି ଯେଉଁ ମାଛ ସବୁ ହୁଏ।
ନା କଞ୍ଚା କିଛି କେବେ ହୁଏନି ସେବବେଳେ ତ ଛୁଆ ଭଜା ହଉ। ମାଛ ଭଜା ହେଇଥାଏ ସେଇୟକୁ ତରକାରୀ ହୁଏ ହଁ। ସେଇ ସାଧା ମସଲା ଯୋଉ ମାଛ ପାଇଁ ଯାହା କଣ କିଛି କୋଉ ମାଛ ସବୁ ଆଣନ୍ତି ଅଲଗା-ଅଲଗା। କୁହନ୍ତି ସୋରିଷ ମସଲା ଦେଇକି ଏଇଟା କରିବ ଆଉ ଅଲଗା ମାଛ ଆଣନ୍ତି ଯୋଉ ବଡ ମାଛ ସେ ତ କହିବେ ଏଇଟା ସାଧା ଦେଇପାରିବ କିନ୍ତୁ ଖଟା ଟିକେ ଖଟା ଖଟ ଲାଗିଲେ ଭଲ ଲାଗେ ଖାଇବାକୁ।
ହଁ ମାଛ ତକାର ଟିକେ ଖଟା ନହନ୍ତା ଭଲ ଲାଗିବନି ମାନେ ଯୋଉ ଯୋଉ ମସଲା ଦେଇକି ମାନେ ଯୋଉ ରସୁଣ ପିଆଜ ଅଦା ଯୋଉ ପେଷ୍ଟ ସବୁ ଦେଇକିନା ସେଇଟା ସବ ସେମିତି ଆମ୍ବୁଲ ପକେଇକି କରନ୍ତି।
ହୁଁ ସେଇଥିରେ ବି ଆମ୍ବୁଲ ପକେଇ କରନ୍ତି। ସୋରିଷ ମସଲା ରେ ବି ଆମ୍ୱୁଲ ଦିଅନ୍ତି କରନ୍ତି ଆଉ। ବଡ ମୋର ବଡ ଯା, ଅଛନ୍ତି ସିଏ କରନ୍ତି ପ୍ରାୟ ମାଛ ତରକାରୀ ଶିଖାନ୍ତି।
ଚିଙ୍ଗୁଡି ଟା କରନା।
ହଁ ଚିଙ୍ଗୁଡି-ଚିଙ୍ଗୁଡି ହଁ-ହଁ ଚିଙ୍ଗୁଡି କଙ୍କଡା। ଯେତେବେଳେ ଯାହା ଆସିଲା କଙ୍କଡା ସିଜିନରେ ସବୁବେଳେ କଙ୍କଡା। ଖାଇବାକୁ ବି ଛୁଆ ଭାରି ଭଲ ପାଆନ୍ତି କଙ୍କଡ଼ା ତାର ସ୍ମେଲ ଟା ଭାରି। ମେଟେଟ୍ କରି ଆମକୁ ସାଧା ଲୋକ ତମେ ସେଥିପାଇଁ ହେଲେ ପ୍ରାୟ କଙ୍କଡା ତରକାରୀ ହୁଏ ସାରୁ ଆଳୁ ପଡିକି।
ତମେ ମାନେ କର ନା କଙ୍କଡା ତରକାର୍ ଟା।
ହଁ ମୁଁ କରେ, କରେ ସବୁ କରେ ଏବେ। ଏଇ କିି ଏଇଠି କିଛି ବର୍ଷ ଏଇ ହେଇଗଲା ମୁଁ ଆଉ ଟିକେ ବେଶୀ କରୁନି ସେ ରୋଷେଇ ଆଇଁଷ ମାଇଁଷ ଆଉ। କରିଦଉଛନ୍ତି ଘରେ। ମୁଁ କରିଛି ସବୁ ଚିଙ୍ଗୁଡି ତରକାରୀ କରେ ବାସ ମଟନ୍ ଟା ଟିକେ କରିନି ଜମା ଚିକେନ୍ କରିଛି ଥରେ ଏମତି। ଆମର ବହୁତ ଆମାଉଣ୍ଟତ କରିବାକୁ ଟିକେ ଆଚୁଲିରେ ଖରାପ ହେଇଯିବ ଭଲ ହବ କି ନାଇଁ ମାନେ ସାଢେ ଚାରି କିଲୋ। ଚାରି କିଲୋ ନିହାତି ତା ଉପରକୁ ଯିବା ପଛେ ତ କମୁନି। ତିନି ରୁ ଚାରି କିଲୋ ଭିତରେ ହବ ଘାଣ୍ଟିବା କରିବା। ଟିକେ ନା ମସଲା ଆମାଉଣ୍ଟ ଜାଣିବା ବି ଇଏ ହୁଏ ବଡ ପରିବାର ଟିକେ ଅସୁ କଣ ଭୁଲ୍ ଭାଲ୍ ହେଇଯିବ ସେଥିପାଇଁ ଆମେ ଟିକେ ଡରୁ କରିବା ପାଇଁ ମୋ ଶାଶୁ ପ୍ରାୟ ମଟନ୍ କରନ୍ତି।
ଅହୋ ମଟନ୍ ଟା ତ ମୁଁ ଶିଖିଛି ତମକୁ ଆଉ ଯେତବେଳେ ବତେଇଦେବି କିନ୍ତୁ ଏ ଯୋଉ ଚିଙ୍ଗୁଡି ଟା ଯା କେମିତି କଣ ସବୁ କରାଯାଏ କୁହନି?
ଚିଙ୍ଗୁଡି ଏମିତି ସାଧା ମସଲା ଦେଇକି ଏଇ ଅଦା ପିଆଜ ରସୁଣ ଟିକେ ପିଆଜ ଆମାଉଣ୍ଟ ବେଶୀ ଦିଏ।
ଅ ଅଦା ରସୁଣ ପେଷ୍ଟ କରିକି -ମସଲା କଷେ ଚିଙ୍ଗୁଡି ପକାଏ କେତେବେଳେ ଦହି ଆମ ଯଦି ଟିକେ ମିଶେଇବାର ଥାଏ ମି- ଚ କୁହନ୍ତି ମିଶଉ।
ଚିଙ୍ଗୁଡିରେ ଦହି ମିସେ?
କରନ୍ତି ତ ଏମିତି ମିଶେଇକି କୁହନ୍ତି ଟିକେ କରିକି ରଖିଦବା ଇଏ କରିକି କିନ୍ତୁ ଏଟା ଭଲ ହେବନି ମତେ ଟେ ଲାଗେ ଏଇଗୁଡାକ କଣ ଏମିତି ଗୁଳିଆ ଘାଣ୍ଟିଆ କରିକି ଖାଇବା ପାଇଁ ଭଲ ଲାଗେନି। ଛୁଆ ସବୁ ଦେଖିକି ରେସିପି ଏମତି କରିବା ଯେମିତି କର କିନ୍ତୁ ଆମେ ସାଧା ଘରେ କଲେ ସମସ୍ତେ ଖାଇବାକୁ ଭଲ ପାଆନ୍ତି। ଆଳୁ ପକେଇକି ଖାଲି ଚିଙ୍ଗୁଡି ଆଳୁ ତରକାରୀ ମସଲା ଭଲସେ ଟିକେ ମସଲା ଟା ଟିକେ ବେଶି ଦିଆ
ଆଉ ସେଇଟା କେମିତି କଣ କରାଯାଏ ଟିକେ କହିଲ?
ପିଆଜ ହାଫ୍ ପିଆଜ କଟା କାଟିକି ଅଲଗା ରଖିଦଉ ଆଉ ପିଆଜ ବିଲାତି କଟା ରଖିଦଉ। ଅଦା ରସୁଣ ପେଷ୍ଟ କରିକି ଜିରା ସବୁ ମୁଁ ଟିକେ ଟିକେ ପକେଇକି ବାଟେ ଧଣିଆ ଟିକେ ପକେଇଦିଏ। ଅଦା, ରସୁଣ, ପିଆଜ, ଜିରା ଟିକେ ଲଙ୍କା। ଏ ସବୁ ମିଶେଇକି ବାଟିକି ତାର ପିଆଜକୁ ପୁରା ଗ୍ରେଭି ହେଇଗଲା ପରେ ମସଲା ଦେଇ ଦେଇ
ମସଲା କଷି ହେଇଗଲା ପରେ ଆଳୁକୁ ଟିକେ ପକେଇକି କଷିଦିଏ। ଆଳୁ ଟିକେ ହଲକା କଷିଲା ପରେ ମସଲା କ ସହିତ ଆଳୁ ବି ହେଇଯାଇଥାଏ। ଧର ଟା ଭାଜିକି ବି ରଖି ଦେଇଥାଏ ତେଲରେ ତାପରେ ସେଇସବୁ ପାଣି ଦେଇ ଦେଇ ପାଣି ଗୋଟେ ଚିଙ୍ଗୁଡି ପକେ କେଇ ଦଉ ଆଉ ଟାଇଗର ଚିଙ୍ଗୁଡି ଗୁୁରାକୁୁତ ସେମିତି ଆମେ ଏମିତି ହିଁ କରିଦଉ ଭଲ ସେ ବି ଖାଇଦିଅନ୍ତି ସମସ୍ତେ ଏତିକି ଟିକେ ଗରମ ମସଲା ହେରିକା ପକେଇକି ଓଲେଇବାର
ନାଇଁ ଚିଙ୍ଗୁଡି ଟା ଆଗେ ଭଜା ଯାଏନା
ହଁ ଚିଙ୍ଗୁଡି ଭଜା ହେଇକି ରହିଥାଏ।
ଚିଙ୍ଗୁଡ଼ିଟା ତ ଆଗରେ ଭାଜି ଦେଇଥେବେ ଆମ ମାନେ ଶାଶୁହେରେଙ୍କେ ଭାଜି ଭୁଜି ସବୁ ରଖିଦେଇ ପଳେଇ ଆସି ଏବେ ଆମକୁ ଜେ ନାଇ ଜେ ତରକାରି ଟା କରିଦେଇ ପଳେଇ ଆସି
ଚିଙ୍ଗୁଡି ଟା ତ ଆଗେ ଚିଙ୍ଗୁଡି କିନ୍ତୁ ଏମିତି ମାଛ ପିସ୍ ପିସ୍ ଭଜା ଯିବ ଚିଙ୍ଗୁଡି ଏକାଥରେ ପଡି ପକେଇ ଦେଇକି ଏକାଥରେ ଭାଜି ଦଉ ଆଉ ଆଉ ଏମିତି ଚାରି ପିସ୍ କି ଦି ପି ଚିଙ୍ଗୁଡି ଭାଜିକି କାଢିବା ତ ହୁଏନି ଏକାଥରେ ପକେଇ ଦିଅନ୍ତି। ଆଉ ଟିକେ ଅଧିକ ବୋଲି ତାକୁ ଦି ତିନି ଥର ଭଜା ହୁଏ। ନହେଲେ ଏମିତି ଆମାଉଣ୍ଟ ଟିକେ ଅଧିକ ପଡିକି
ତିନି ଥର ଭଜା ଯିବ ନା କଣ କହିଲ?
ନା ନା ଆ ମାନେ ଅଧିକ ଥାଏନା ଏକାଥରେକେ ସବୁ ନ ହେଇକି ଦି ଭାଗ କରିକି କରୁ।
ଉଁହୁଁ ମାନେ ମସଲା ଟା ହଁ ଶୁଣୁନ ମସଲା ଟା ହେଇସାରିଲା ପରେ ତକୁ କେମିତି କଣ କର?
ନା ମସଲା ମତେ ଆଉ ତ କିଛି ଆସେନା ସେଇ ସାଧା ମସଲା କଷି ଦେଇକି କଷିଆ ହେଇଗଲା ପରେ ପାଣି ଦେଇକି ଫୁଟିଲେ ଚିଙ୍ଗୁଡି ପକେଇ ଦଉ ଆଉ।
ହଁ ହଁ।
ଏଇ ଚିଙ୍ଗୁଡି ମାଛ ତରକାରୀ ସେମ ଜିନିଷ କିଏ ଏତ ଟିକେ ନୂଆ ପ୍ରଣାଳୀ କଣ ଟିକେ ମସଲା ଫସଲା କଣ ଟିକେ ଆଡ କରିଦେଲେ
ହଁ
ମୁଁ କଲେ ଏମତି ମୁଁ କିଛି କରିରେନି ବେଶୀ ରୋଷେଇବାସ। ଅଧା ଡାଲମା ସାଧା ସଧା ଖାଇବାକୁ ହେଲେ ଟିକେ କଣ କରିଦିକି ରଖେ।
ହଁ ହଉ ତ ମା ମୁଁ କେତେବେଳେ ତମ ଘର ଆଡେ ଗଲେ ମତେ ସେ ଚିଙ୍ଗୁଡି କରିକି ଦବ ଦେହିଆ କେମିତି ଟେଷ୍ଟ କରୁ ଆଉ ଟିଏ ଟେଷ୍ଟ କରିକି ଆସିବା। ଆ ତ ତମ କତରୁ ଶିଖୁଛିିନି କେମିତି କଣ କରାଯାଏ।
ନା ରୋଷେଇ ଶ ତୁମେ ସବୁ ଆ ଭଲ ରାନ୍ଧିଆ ଶିଖେଇବ ତମେ ଶିଖେଇବ ନା ଆଉ।
ନାଇଁ ନାଇଁ ତମ ଗତରେ ଯୋଉ ଚିଙ୍ଗୁଡି ଟା ଧର ମୁଁ ଶିଖିନି ନା ଆଗେ ଚିଙ୍ଗୁଡି ଟା ଭଜା ହବ ତାପେରେ ତାକୁ ସବୁ ମସଲା ଅଦା ପିଆଜ ରସୁଣ ପେଷ୍ଟ ହେକ ନା ତାକୁ ତେଲରେଗେ ପିଆଜ ଟାକୁ ଫ୍ରାଏ କରିଦେଇକିନା ମସଲା କବ ମସଲା ପକେଇ ସାରିଲା ପରେ ତାକୁ ଟିକେ ନୋଟ କଟ କରିକି ପାଗିଗଲେ ତାପରେ ଆମେ କଣ ଚିଙ୍ଗୁଡି ଟା ପକେଇବା। ଚିଙ୍ଗୁଡି ଆଉ
ହୁଁ ଆଉ ଟିକେ ମସଲା ଯଦି କି ଥିବ ଫିସ୍ ମସଲା କି ଚିକେନ ମସଲା ମୁଁ ଯାହାବି ଥାଏ ଟିକେ ଆଡ କରିଦିଏ। ହାଲକା ଦେଇଥାଏ ପୁଣି ଓଲିଲା ଏଳକୁ ଟିକଏ ଗରମସଲା ଦେଇଦିଏ। ଦାଲଚିନି ଗୁଣ୍ଡ ଏସବୁ ଜିନିଷ ଗୁଡା ପକେଇଲେ ଭଲ ଲ ତରକାରୀ ହୁଏ ଆଉ। ପକେଇ ଟିକେ ଟେ ସବୁ ଗୋଟା
ଓଲେଇ ସାଇଲା ପରେ ସେ ମସଲା ସବୁ ପଛରେ ପକାଯାଏ।
ହୁଁ। ହିସ୍ ମସଲା ହଉ ମସଲା ହଉ ଟିକେ ପକେଇ ବିଲାତି ତି ଆମର ପଡେ ଚିଙ୍ଗୁଡି ରେ ବିଲାତି ପଡେ କିଛି ଖଟା ଦଉନୁ।
ହ
ବିଲାତି ତ ଖଟା ଯଦି ଯେତିକି ଅଂଶ କରେ କରେ ବାଟି ଦେଇଥାଏ ମୁଁ ଗୋଟେ ମସଲା ସହିତ ଆଉ ପକେଇ ଓକେ ତେଲରେ ଫ୍ରାଏ କରିକି ବି ପକେଇ ଦିଏ। ଏମିତି ଆଉ ତୁମକୁ ଚିଙ୍ଗୁଡି ବନ୍ୟ ଦେଇଥିଲେ ପାଇଁ ଚିଙ୍ଗୁଡି ଖାଇଆକୁ ଭଲଲାଗେ?
ହଁ ଚିଙ୍ଗୁଡି ତ ଭଲଲାଗେ, ମାନେ କେବେ କରିନି ନା ସେଥିପାଇଁ ତ ମୁଁ ଟିକେ ପଚାରନି କେମିତି କଣ ହୁଏ।
ହୁଁ
ହଉ ତାହେଲେ ମୁଁ ତ ଜାଣିନି ଆଉ ହଉ ରହୁଛି ଆଁ।
ଆଚ୍ଛା ହଉ ତାହଲେ ହଉ ରହିଲି ଆଉ। ହଁ